ହାଲୋ! ହ୍ୟାଲୋ? ହ୍ୟାଲୋ ଆପଣଙ୍କ ଆବାଜ ଆସୁଛି? ହ୍ୟାଲୋ? ହ୍ୟାଲୋ?
ହ୍ୟାଲୋ!
ଅଛନ୍ତି?
ମୁଁ ତ କଲ୍ ର ଅଛି, ଆପଣ କଲ୍ ରେ ଅଛନ୍ତି? ମୋ କଥା ଆପଣଙ୍କୁ ଶୁଣ ଯାଉଛି?
ଆଜ୍ଞା ଶୁଣାହଉଛି, ମୋ କଥା ଆପଣଙ୍କୁ ଶୁଣାଉଛି!
ଆପଣଙ୍କ କଥା ଆ-କ୍ୟରଲି ଆସୁନି। ଆପଣ ବୋଧେ ଇୟର କଲ ଲଗେଇଛନ୍ତି, ତ ଦୟାକରିକି ଇୟର କୋର୍ଡ ଟା କାଢିଦେନେ ଆପଣଙ୍କ କଥା କ୍ଲିୟରଲି ଶୁଭନ୍ତା।
ଏବେ ଆସିଛି? କ୍ଲିୟର ଆସୁଚି ଏବେ?
ଆଜ୍ଞା, କୁହନ୍ତୁ।
କେମିତି ଅଛନ୍ତି?
ମୁଁ ତ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
ଭଲ ଭଲ ଭଲ ଆଉ ସକାଳୁ ସକାଳୁ ବହୁତ ବ୍ୟସ୍ତ ଭଳିଆ ଲାଗୁଛନ୍ତି?
ଆଜ୍ଞା ଅଫିସ୍ ବାହାରୁଛୁ, ତ ସେଥିପାଇଁ ବ୍ୟସ୍ତ ଅଛୁ।
ଆଜ୍ଞା, ନାଇଁ ମୁଁ ଉଠିଲି ଭୋକ ଲାଗୁଛି। ଟିକେ ଖାଇବି ବୋଲି କଣ ଭାବିଥିଲି, ସକାଳୁ ସକାଳୁ ଆପଣ ରବିବାରରେ ବି ଅଫିସ ଯାଉଛନ୍ତି?
ଆଜ୍ଞା।
ଯା, ହଉ।
ତାପରେ ଖାଇବା ପାଇଁ ପ୍ରସ୍ତୁତ କରୁଛନ୍ତି କଣ? ଖାଇବା ପାଇଁ ସକାଳୁ ସକାଳୁ ପ୍ରସ୍ତୁତ କରୁଛନ୍ତି, କହିଲେ ଟିକେ ଖୁସି ହୁଅନ୍ତି।
ହଁ। ସକାଳୁ ସକାଳୁ ଡାଲି, ଭାତ, ପନିର, ଭୁଜି
ନିଶ୍ଚିତଏଇଟା ଆପଣ ନିଜେ ପ୍ରସ୍ତୁତ କରିବେ ନା କୁହନ୍ତୁ ଘରେ ପ୍ରସ୍ତୁତ କରିକି ଦେବେ?
ନାଇଁ ନିଜେ ପ୍ରସ୍ତୁତ କରିବେ।
ଧେକ୍ ତା ଲି ଆଉ ଆପଣଙ୍କର ଆଜିକାଲି ଦୈନନ୍ଦିନ ଜୀବନ ର କଣ କେମିତି ଯୋଜନା ରହୁଛି।
କିଛି ନାହିଁ ଖାଇବୁ, ଯିବୁ ଆ ଓଁ ଉ। ଟିକେ, ଆଜି ରବିବାର ଅଛି ଟିକେ ବଡମିଟ ଟିକେ ଖରା ଯିବ। ଆଉ ସାଙ୍ଗସାଥି ମାନେ, ସବୁ ଗୋଟେ, ବେଡ଼ମିଣ୍ଟନ ଜାଗା ଅଛି। ବୁକ୍ କରିଛନ୍ତି ଖେଳିବୁ। ଏଇ ହଉଚି ରହିଛି ଆଉ।
ଆଜ୍ଞା ତ ଆପଣଙ୍କର ବ୍ୟାକଗ୍ରାଉଣ୍ଡରେ ଭୁକ୍ ଜୋର୍ ବହୁତ୍ ଜୋର୍ ଶବ୍ଦ ଆସୁଛି। କ୍ ଛକ କ।
ନାଇଁ ସେ ଚୁରସ। ହେଚାଲିଛି ତ ତାର ହୋଇସିଲ ଗୋଟେ ସିଟି ଆସିନି କୁକରରେ। ସ୍ନୁ ଷ୍ନୁ ସୁସ୍ନୁ। ସେଇଟା ଆସୁଛି ଆଉ।
ତାହେଲେ ଆପଣଙ୍କର ଆଜିକା ଦିନରେ ଏଇଆ ଯୋଜନା ରହିଛି।
ଆଜ୍ଞା ଆଉ ଅଫିସ ବାହାରିଲେଣି ଖିଆପିଆ ସରିଛି ଆପଣଙ୍କର।
ଆଜ୍ଞା ନିଶ୍ଚିତ ଭାବରେ କାହିଁକିନା ସକାଳୁ ଆମେ ଯେହେତୁ ଆମର ନଅଟା ରୁ ଛଅଟା ଅଫିସ୍ ରହୁଛେ। ସକାଳୁ ଉଠେ। ନିତ୍ୟକର୍ମ ସାରି ଅଫିସ୍ ର ଅଫିସ୍ ପାଇଁ ବାହାରିଲୁ। ବାହାରିବା ପୂର୍ବରୁ ଖାଇବା ଯେମିତି କିି ଭାତ। ତରକାରୀ ଖାଇବା ବି ପ୍ରସ୍ତୁତ କଲୁ ଖାଇ ବିି ସାରିଲୁଣିି ଖାଇକି ଆମେ ଏବେ ରାସ୍ତାରେ ଯାଉଛୁ ଏବେ।
ଯାହୋଉ। ଭଲ ଭଲ ଭଲ ପୁଣି ଆସିକି ଖାଇବେ ନାଇଁ। ଯା ହୋଉ। ଆଉ କେତେ ବାଟ ଅଫିସ?
ଅଫିସ ତ ବହୁତ ପାଖରେ ରହୁଛି ତ ଆପଣଙ୍କର ଯେମିତି ବି କହିଲେ। ଏବେ ଆପଣଙ୍କର ଛୁଟି ଦିନ ଅଛି ଆଜି ତ ଘରେ ରହିଯାନ୍ତୁ ତ ଏବେ ଆଉ ଆପ ଆପଣଙ୍କର କିଛି ଯୋଜନାର ପ୍ଲାନ ରହୁଛି ଚଳଚିତ୍ର ହଉ କି ବନ୍ଧୁ ମାନଙ୍କ ସହିତ ବାହାରକୁ ଯିବାକୁ ହଉ। କିଛି ଯୋଜନାର ପ୍ଲାନ କିଛି ଯୋଜନା ରହୁଛି ଆପଣଙ୍କର।
ଏ ତ କିଛି ପ୍ଲାନ୍ ନାହିଁ ମୁଁ ଭାବେ ଯେତେବେଳେ ଛୁଟି ଦିନରେ ଘରେ ରହିବି। ବୁଲାବୁଲି ତ ହଉଥିବ ତା ସହିତ ଯେମିତି ଆମର କିଛି ଦୈନନ୍ଦିନ ଜୀବନରେ କିଛି କାମ ଲା ଆମ ଦେହକୁ ଯେମିତି ଫିଟ୍ ରଖିବା ପାଇଁ କିଛି ଯେମିତି କରିପାରିବି ସେମିତି ମୁଁ ଚେଷ୍ଟା କରେ ସେଥିପାଇଁ ଟିକେ ଖେଳା ଖୁଳି ପାଇଁ ପ୍ରତି ପ୍ରାଧାନ୍ୟ ଦିଏ। ଆଉ ଜିମ୍ ଯିବା ପାଇଁ ଟିକେ ପ୍ରାଧାନ୍ୟ ଦିଏ ଏଇଭଳିଆ ଆଉ।
ଆଜ୍ଞା ବହୁତ ଖୁସି ଲାଗିଲା ଶୁଣିକି ଆପଣ ନିଜ ପ୍ରତି ଏତେ ଧ୍ୟାନ ଦଉଛନ୍ତି ଆପଣଙ୍କର ଶରୀର ଶରୀର ପ୍ରତି ଧ୍ୟାନ ଦଉଛନ୍ତି।
ଆଜ୍ଞା।
ଆଉ ତାହେଲେ ଆପଣଙ୍କର ଯେମିତି କିି କହିଲେ ଆଗକୁ ରଥ ଯାତ୍ରା ଆସୁଛି। ଆଉ କଣ ଯୋଜନା ରହୁଛି? ଆପଣ ଅଫିସ ରୁ ଛୁଟି ନେଇଛନ୍ତି?
ଆଉ ଘରେ ବୋଉ ବି ଡାକୁଥିଲା। କି ପୁରୀ ଆସିଯାଉ କରିକି। ମୁଁ କହିଲି ଏଇଠି ମନେ ଦେବି ଏଥର ହେଇପାରିବନି। କାହିଁକିନା ଆଗୁଆ ପ୍ଲାନ୍ କରିବା ପାଇଁ ପଡେ ଯିଆଡେ ଯିବାକୁ ହେଲେ ଛୁଟି ନବା ପାଇଁ ପଡିଥାଏ। ଆଉ ତ ସେଥିପାଇଁ ମୁଁ ଭାବିଛି କି ଗୋଟେ ଦିନ ହିଁ ଛୁଟି ନେଇକି ଏଠି ରଥଯାତ୍ରାରେ ଯାଇ ରଥ ଟିକେ ଟାଣିବୁ। ଭଗବାନଙ୍କ ସହ ଦର୍ଶନ କରିକି ଆସୁ ବର୍ଷକୁ ଥରେ ଆମ ପାଖରେ ସମୟ ମିଳେ କି କିଛି ଭଗବାନ ବାହାରିବେ ଘରୁ। ତାଙ୍କୁ ସାଙ୍ଗରେ ନେଇକି ଯିବୁ। ଛାଡିକି ଆସିବୁ ମାଉସୀ ମା ଘରେ
ଆଜ୍ଞା। ତ ଆପଣ ତାହେଲେ ରଥ ଯାତ୍ରାରେ ଘରକୁ ଯିବାକୁ ଯୋଜନା କରିଚନ୍ତି?
ନାଇଁ ଘରକୁ ନୁହେଁ। ଯିବା ପାଇଁ ଭାବିଥିଲି ପୁରି ଯିବା ପାଇଁ ଭାବିଥିଲି।
ବୋହୁତ ଭଲ କଥା ତାହେଲେ ଆଉ ଜଗାଙ୍କର ତ ଡୋରି ନ ଲାଗିଲେ ଆପଣ ଯାଇପାରିବେନି। ତ ଭଲ ଯୋଜନା କରିଚ ନ୍ତି ଆପଣ ଆଉ ଆପଣ ପୁଣି କେବେ ଫେରୁଚନ୍ତି ଘରକୁ ଯାଇକି? ହଁ
ନାଇଁ ଘରକୁ ଯିବିନି। ଘରକୁ ଯିବାର ପ୍ଲାନ୍ ନାହିଁ। ଅ ବ-ବ ଘରେ ଡାକୁଥିଲେ ମୁଁ କହିଲି ଘରେ କି ଘରେ ଯାଇହବ ହବନି ଏଥର ଏଇଠି ରଥ ଟାଣିଦେବି ବୋଲି କହିଲି ଆଉ।
ଆପଣଙ୍କର କଥା ବୋହୁତ ଧୀରେ ଆସୁଚି।
ଓହ ମୁଁ ସେଇ କଥା କହୁଚି ଯେ ଏଇଥର ଯିବିନି ଆରଥରକୁ ଯିବି ଏଇଥର ଏଇ ଠି ରଥ ଟାଣିବି ଆଉ।
ଆଜ୍ଞା ଆଜ୍ଞା ବୋହୁତ ସୁନ୍ଦର ଯୋଜନା ଟିକେ କରିଚନ୍ତି ଆପଣ।
ଆଜ୍ଞା। ଆଉ କଣ କହୁଥିଲି କି। ଆଉ ଆପଣଙ୍କର ପ୍ଲାନ କେବେ ଯିବାରେ?
ଆମର ତ ଯୋଜନା ସେମିତି କିଛି ନାହିଁ ଯେହେତୁ ଆମେ ରଜ କିଛି ଦିନ ପୂର୍ବରୁ ହିଁ ଘରୁ ଯାଇକି ଆସିଲୁ।
ସେ
ଏବେ ତ କିଛି ଯୋଜନା ନାହିଁ ଯିବା ପାଇଁ ତ ଯଦି କେବେ ଭବିଷ୍ୟତରେ ଜୋ ହେଲା ତ ଆମେ ନିଶ୍ଚିତ ଭାବରେ ଆପଣଙ୍କୁ ଜଣେଇବୁ।
ନିହାତି ନିହାତି ନିହାତି
ଆଜ୍ଞା ତ ଆଜି ଖାଦ୍ୟରେ ଯେମିତି କିି ଆପଣ ପ୍ରସ୍ତୁତ କରୁଚନ୍ତି କହିଲେ ପନିର ଭୁର୍ଜି ତ ଆପଣ ମୁଁ ଜାଣିବାକୁ ଚାହୁଁଚି କି ଆପଣ ବେଶୀ ନିରାମିଷ ଖାଆନ୍ତି ନା ଆମିଷ ଖାଇବାକୁ ପସନ୍ଦ କରନ୍ତି।
ନାଇଁ ମୁଁ ଦୋଅଟି ଜିନିଷ ଖାଇବାକୁ ପସନ୍ଦ କରେ। ସେଥିରେ ସେଥିରେ ନିରାମିଷରେ ପନିର ଗୋଟେ ମୋ ପାଇଁ ପ୍ରାଧାନ୍ୟ ଖାଦ୍ୟ। ଯୋଉଥିକରେ ବେଶୀ କିଛି ନାହିଁ। କେବଳ ମସଲା ବି ନାହିଁ କେବଳ ପନିର ପଡିବ ତା ସହିତ ପିଆଜ କୁ କାଟି ବିଲାତି କୁ କାଟି ଟିକେ ରସୁଣ ଯଦି ହବ ତ ସିଏ ଏତେ ଜରୁରୀ ନୁହେଁ ଯ ଦି କାଟି ପାରିବେ ଆପଣଙ୍କ ଟେଷ୍ଟ ଅନୁସାରେ ରସୁଣ ଟିକେ ଚୁନ ଚୁନ କରି କା ଟିକେ ଫାଷ୍ଟ ରସୁଣକୁ ପକେଇଦବୁ ପକେଇ ସାରିଲା ପରେ ପିଆଜକୁ ପକେଇକି ଲଙ୍କା ଆମର ଯୋଉ କଞ୍ଚା ଲଙ୍କା।
ଆଜ୍ଞା।
କଞ୍ଚା ଲଙ୍କାକୁ ଟିକେ ପକେଇ ଦେଇ ତାପରେ ତାକୁ ଟିକେ ଧୀରେ ଧୀରେ ଧୀରେ ଧୀରେ
ଆଜ୍ଞା ବୋହୁତ ସୁନ୍ଦର ଲାଗିଲା ସୁନ୍ଦର ଲାଗିଲା ଆପଣଙ୍କର ଖାଦ୍ୟ ପ୍ରଣାଳୀ ଟା ଶୁଣିକି ମୁଁ ବି ଦିନେ ଯଦି ଖାଇବାକୁ କେବେ ଇଛା ହେଲା ଆପଣଙ୍କର ଏଇ ଖାଦ୍ୟଟି ମୁଁ ବି ନିଜେ ଘରେ ପ୍ରସ୍ତୁତ କରିବି।
ହ
ତ ମତେ ଯାହା ଶୁଣିକି ଲାଗିଲା ଆପଣ ନିଶ୍ଚିତ ତ ଖାଦ୍ୟ ବନେଇବାକୁ ଆଉ ଖୁଆଇବାକୁ ଭଲ ପାଆନ୍ତି ଲୋକଙ୍କୁ ତ ଆପଣ ବି କେବେ ଯଦି ସମୟ ହଉଛି ଆପଣ ଯଦି ଆମକୁ ଆପଣଙ୍କ ଗୃହକୁ ନିମନ୍ତ୍ରଣ କଲେ ଆମେ ବି ଆପଣଙ୍କ ଭୋଜନର ମଜା ଉଠେଇ ପାରନ୍ତୁ।
ନିହାତି, କାଳ ଥିଲା, ବେଳ ଥିଲା, ଆମେ ଖୁଅଉଥିଲୁ, ଏବେ ଟିକେ ବ୍ୟସ୍ତ ରହିଲା ଭିତରୁ ଆଉ ସମୟ ରହୁନି, ଆପଣଙ୍କ ପାଖରେ ଯେବେ ରହୁଛି ଆପଣ ଟିକେ ସମୟ ମିଳିକି ଆପଣ ବି ଖୁଆଇଲେ ଭଲ ଭଲ ଲାଗନ୍ତା।
କେବେ କେବେ କାର୍ଯ୍ୟବଳ ଜୀବନରେ ମତେ ଛୁଟି ମିଳୁଛି ତ, ନିଶ୍ଚିତ ଭାବରେ ଆପଣଙ୍କୁ ଆମ ଘରକୁ ନିମନ୍ତ୍ରଣ କରିବି।
ଘରକୁ।
ଆଜ୍ଞା।
ଯାହା ହଉ ଶୁଣି ବୋହୁତ ଖୁସି ଲାଗିଲା କି ଆପଣ ଘରକୁ ଡାକିବେ। ଆଉ ଆପଣ ଯେବେ, ଆପଣ ଯେବେ ଯେତେବେଳେ ଏମିତି କହିଲେ କି କେବେ- ମୁଁ ଫ୍ରୀି ରହିଲେ, ଆପଣଙ୍କୁ ଖୁଏଇବି। ଯେମିତି ଆପଣ ଆସିବେ କହୁଛନ୍ତି। କେବେ ଗୋଟେ ଦେଖିକି ଆପଣ ଡାକନ୍ତୁ ଆଉ କଣ କହିବି।
ଆଜ୍ଞା ନିଶ୍ଚିତ ଭାବରେ, ଯା ହଉ ବନ୍ଧୁ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା। ଆପଣଙ୍କର ବି ଦୈନନ୍ଦିନ ତ ଲାଗୁଛି ଆପଣ ବି ବ୍ୟସ୍ତ- ଅଛନ୍ତି। ଖାଦ୍ୟ ବନେଇବାରେ ମୁଁ ବି- ଏବେ ଯେମିତିକି କହିଛି ଅଫିସ ବାହାରୁଛି, ରାସ୍ତାରେ ଅଲରେଡି ଚାଲି ଚାଲି ଯାଉଛି ମୁଁ।
ୱା। ଆପଣ ଚାଲି ଚାଲି ଯାଆନ୍ତି? ଯାହା ହଉ କିଛି ତ ଆପଣ ଦେହ ପାଇଁ ଦେଖୁଛନ୍ତି, ଚାଲିକି ଯାଉଛନ୍ତି, ନହେଲେ ଆଜି
ନା ଯେହେତୁ ଅଫିସ, ଯେହେତୁ ଅଫିସ ଟା ପାଖରେ ରହୁ ସିଏ ତ ସେଥିପାଇଁ ଆମେ ଡେଲି ଡେଲି ମୁଁ ଆଉ ମୋର ବନ୍ଧୁ ଡେଲି ଡେଲି ଚାଲିକି ଯିବାକୁ ଅଫିସ ପସନ୍ଦ କରୁ।
ଯାହା ହଉ, ଯାହା ହଉ, ଶୁଣି ଏଇଟା ଖୁସି ଲାଗିଲା କି ଆପଣ ତ ଆପଣ ଆଉ ଆପଣଙ୍କର ବନ୍ଧୁ ସାଙ୍ଗରେ ଯାଉଛନ୍ତୁ, ଚାଲି ଚାଲି କେତେ ଶୁଣି ନିଆରା ଲାଗୁଛି ଏ କଥାଟି
ଏଥିରେ ନିଆ ଲାଗିବାର କିଛି କଥା ନାହିଁ ବନ୍ଧୁ, ଆପଣ ଯେମତି କହିଲେ କାହିଁକି ନା ଆପଣ ବାହାରେ ରହୁଛନ୍ତି, ଆପଣଙ୍କ ପାଖରେ ନିଶ୍ଚିତ ଭାବରେ ଗାଡି ଟିଏ ଥିବ? ଦୁଇ ଚକିଆ ଜାନରେ ଆପଣ ଅଫିସ ଯାଉଥିବେ? ଯେହେତୁ ଆମେ ବାହାରେ ରହୁଛୁ, ଆମ ପାଖରେ ତ ଗାଡିର ସୁବିଧା ନାହିଁ ତ ଆମେ ସେଥିପାଇଁ ଚାଲିଛୁ, ଯେତେବେଳେ ବି ଯୋଉ ଅଫିସ ଆମେ ଚେଞ୍ଜ୍ କରୁ ତ, ଆମେ ଦେଖୁ କିି ରୁମ୍ ଟି କେମିତି ଅଫିସ୍ ପାଖରେ ହେଲେ ଆମେ ଚାଲିଚାଲି ଯାଉ ଯାଇପାରିବୁ।
ହଁ ନାଇଁ ନାହିଁ, ମୋ ପାଖରେ ଗାଡିରେ ଥିଲେ ବି ମୁଁ ଚାଲି ଚାଲି ଯାଏ, ଏମିତି କିଛି ନାହିଁ ବନ୍ଧୁ କି? ମୁଁ ଚେଷ୍ଟା କରେ କି -କେତେ ଆମେ ଫିଜିକାଲି ଫିଟ ରହିବା ତା ପାଇଁ ଭଲ ବୁଝିପାରିଲେ କି ନାଇଁ, ତ ମୁଁ ଚେଷ୍ଟା କରେ, ଘରୁ ଆସିଲ ଆଲଲା ପରେ ବି କିଛି ଏପଟ ସେପଟ ନ ଖାଏ ଆଇସ୍କ୍ରିମ୍ ଏସବୁ ନଖାଏ ଚେଷ୍ଟା କରେ, ମୁଁ ଦେହକୁ ଧ୍ୟାନ ଦେବା ପାଇଁ ଚେଷ୍ଟା କରେ।
ସେ ନିଶ୍ଚିତ ଭାବରେ। ନିଶ୍ଚିତ ଭାବରେ ଦେହକୁ ଧ୍ୟାନ ଦବାକୁ ପଡିବ କାହିଁକିନା ଦେହ ଏ ସବୁ କିଛି। କି ଶରୀର ଯଦି ଭଲ ରହୁଛି, ମନ ବି ଭଲ ରହିବ, ଆମେ କାର୍ଯ୍ୟ କରିବାକୁ ମନ ବି ହବ। ସେ ଦିନ, ଆଜ୍ଞା।
ହଉ ଠିକ ଅଛି, ଆପଣ ଅଫିସ୍ ଯାଆନ୍ତୁ, ଆଗ କେତେବେଳେ ଦେଖାହବ କଥା ହବ ଆଉ ଉ ମୁଁ ଭାବିଲି ଆଜି ରବିବାର ଆପଣଙ୍କର ଛୁଟି ଥିବ, ସେଥିପାଇଁ ଟିକେ କଲ୍ କରିଦେଇଥିଲି ଆଉ
ଆଜ୍ଞା, ନିଶ୍ଚିତ ଭାବରେ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା, ଆପଣଙ୍କର ଦୈନଦିନ ଜୀବନ କଥା ଶୁଣିବି ଭଲ ଲାଗିଲା। କିନ୍ତୁ କଣ କରିବା କାର୍ଯ୍ୟ ତ କରିବାକୁ ପଡିବ ସେଠ
ନିହାତି ନିହାତି, ଯାଆନ୍ତୁ ଯାଆନ୍ତୁ, ଜୟ ଜଗନ୍ନାଥ। ରହିଲି।
ଜୟ ଜଗନ୍ନାଥ ବନ୍ଧୁ।